ହ୍ୟାଲୋ।
ହୋ କଣ ଭାଇ କରୁଚ। ଏ ଏଇଠି ବଇ
ଏ ଏଇଠି ଛନ୍ ଟିକେ ବୁଲୁଛି ଆଉ। ଆଉ କ ଖାଇଲ।
ଏ ମୁଢି ମିକ୍ସଚର୍ ଚୋବେଇଥିଲୁ ମୁଢି ମିକ୍ସଚର୍ ଚୋବେଇ ଥିଲୁ କଲେଜରୁ ଆସିକି ଭାତ ଖାଇଥିଲୁ। ଆଉ କଣ ଖାଇବା ଅବିକା ଯାହା ଖାଇବା ଆଉ ରୁଟି ଫୁଟି ଆଉ।
ସନ୍ଧ୍ୟା ବେଳ ଆଉ।
ଆଉ ହଁ ଆଉ କଣ କୁହ।
ଆଉ ମୁଁ ତ ଏଇଠି ହଁ ଦେହ ପା ସବୁ ଭଲ। ଆ ମୁଁ ତ ଏଠିକି ଆ ଖେଳି ଯାଇଥିଲି ଯେ ଖେଳି ଯାଇକି ଆସିଲି। ବର୍ଷା ହେଇରା ଉଦାହେଇକି ଆସିଲି ତାପରେ ଆସିଲି ଆଉ ଥରେ ଆମର ଅଛି ଗୋଟେ ଦୋକାନଟେ ଦୋକାନ ଆସି ଦୋକାନ ସଉଦା ଟିକେ ଆଣି ଯାଇଥିଲି। ଥିଲି ଏଇ ମାର୍କେଟ କୁ ଆଉ ମାର୍କେଟ କୁ ଯାଇଥିଲି ଯେ ପୁଣି ଦ ଉଦା ତାପରେ ଅବିକା ଆସିକି ଛାତ ଉପରେ ତ ବ ବଇଚି ବୁଲୁଚି ଟିକେ ଆଉ।
ଓହ।
ଆଉ କଁ କୁହ।
ଆଉ କଣ କେନ୍ତି କୁହ ପୂଜା ପର୍ବାଣୀ ବିଷୟରେ। କେମିତି କଣ ଚାଲିଛି ତମ ତମ ଗାଁ ଆଡ଼େ କେମିତି କଣ ପୂଜା ପର୍ବାଣି ଚାଲିଛି ଟିକେ କୁହ।
ଆଶୁନ ଆମର ହଉଛି କଁ କହିଲ ଆମର ଭଲ ହୁଏ ତ୍ରୀନାଥ ମେଳା। ଯୋଉ ଜାନୁଆରୀ ଟାଇମ ରେ ଶୀତ ଦିନିଆ ଟାଇମ ରେ ହୁଏ ଆଉ ଆମର ସାଙ୍ଗସାଥି ଟିକେ ମାନେ ଆସନ୍ତି ଭଲ ପ ମାନେ ସବୁ ଆସନ୍ତି ଘରକୁ ପୂ ଇଏ କୁଣିଆ କୁଣିଆ ଆସନ୍ତି ତାପରେ ଆ ଆମର ଯୋଉ ମାଟି ଫାଟି ଆଣିଆ ମାନେ ଆଣିବାରି ଛୁଆ ଛୁଆଣିବାରି ଆ ତାକୁ ଦଳି ଅଗାରି ଫଗାରି ପକେଇକି ରେଡି କରିଦେଇଥିବୁ ତାପରେ ମିସ୍ତ୍ରୀ ଆସିକି ଏଇ ମୂର୍ତ୍ତି କରିବି ତାପରେ ମୂର୍ତ୍ତି କରିଦେ ତାପରେ ଆମର ମୂର୍ତ୍ତି ହେଇସାରିଲା ପରେ ଆମର ଆ ତ୍ରୀନା ଆମର ଯଉ ଇଏ ପୂଜା ପାଇଁ ଇଏ ସବୁ ଜିନିଷ ପତ୍ର ପୂର୍ବରୁ ସଜା ସଜ ପାଇଁ ସେଇଟା ଗୋଟେ ହୁଏ ଆମର ସାଜ ସଜା ଦିନ ଗୋଟେ ପୋଗ୍ରାମ ହୁଏ ଯାହା ହୁ ଗୀତ ନା ଚ ଯାହାଲ ଗଟେ ହଉଥିବ ଆଉ ଆଉ ଫାଷ୍ଟ ହଁ ଫାଷ୍ଟ ଦିନ ତ କଳସବୁଡା କଳସବୁଡା ଯିବେ କୀର୍ତ୍ତନିଆ ଯିବେ ଆମର ହେଦିନ କି ତି ତିନାଥ ମେଳା ହବ ମାନେ ସେଥିରେ ଗ ଚାହା ଫାହା ମାନେ କିଛି ଅସୁବିଧା ନାହିଁ ତମ ଘରେ କେହି ଖାଇବେନି ଛୁଆ ଆସି ଦେଖିବ ଏଇଠି କିର୍ତ୍ତ ନିଆ ପାଇଁ ଯୋଉ ହେଇଥିବ ଏଠି ଖାଇବେ ତାପରେ ସେକେଣ୍ଡ ଦିନ ବି ସେକେଣ୍ଡ ଦିନ ତ ହୁଏ ସେ ଆମର ସେଇଦିନ ମାନେ ପୂଜା ପୂଜା ହୁଏ ସେମିତି ଇଏ ଆଉ ଯୋଉ ରାତିରେ ଦେଖିବ ଆମ ଖେଳନ୍ତି ଲୁଚକାଳି ଖେଳନ୍ତି। ଲୁଚକାଳି ଖେଳନ୍ତିି? ସେ ଆମର ଲାଷ୍ଟରେ ହୁଏ ନଗର କୀର୍ତ୍ତନ। ନଗର କିର୍ତ୍ତନ। ଆମର ଆ ସ ସବ ସବୁ ଛୁଆ ଛୁଆ ବଡ ମାନେ ବୁଢା ଲୋକ ବି ଆସନ୍ତି।
ଚକଲେଟ୍ ଫକଲେଟ୍ ଫିଙ୍ଗା ହୁଏ ଯିବେ ମାନେ ଗାଁ ବୁଲି। କୀର୍ତ୍ତନ ଫିର୍ତ୍ତନ ନେଇକି ସେ ଛୁଆ ଚକଲେଟ୍ ଫକଲେଟ୍ ଗୋଟେଇବେ। ଗାଁ ବୁଲିବେ। ଆଉ ପୁଣି ବୁଲାବୁଲି କରିକି ଆସିଲି ହୁଏ ଯୋଉ ହାଣ୍ଡି ଫଟା ଜାଣିଥିବ ତ ହାଣ୍ଡି ଫଟା ହାଣ୍ଡି ଫଟା ହୁଏ ତା ଭିତରେ ଗୋବର ଫୋବର ଛା କଟିବେ ସେଥିରେ ତାଙ୍କର ମଜା ତାପରେ ଉ ହବ ଆମର ପ ଭ ଇଏ ହବ ଭୋଜି। ସେ ଭୋଜି ଯାହା ରାଇସି ପାସ୍ ଖଟା ତକାରୀ ଏମିତି ଯାହା ହେଇଥିବ ଆଉ। ଆଉ ପାସ୍ ଟା ତ ଅବସ୍ୟ ପାଳି ହଉନି ଯୋଉ ଗଣ୍ଡଗୋଳ ଯୋଗୁଳୁ। ଟିକେ କଣ୍ଟ୍ରୋଲ ହୁଏ ଆଉ ପାସ୍ ଟା ଯୋକୁ ଆଉ ଇଏ ଦେଲାନି ସେ ଦେଲାନି ସଟ ହୁଏ ଆଉ। ତାପରେ ପାଳି ହେଇନଥିଲା ଆଉ ଏଇଁତି ମଜା ହୁଏ ଆଉ ତାପରେ ଆମର ପୁଣି ଭ ସାଣିକି ଭଲ ଡିଜେ ଡିଜେ ଭଲ ଗୋଟେ ବୁକିଙ୍ଗ ହୁଏ।
ହଁ।
ତାକୁ ଏଥିରେ ଛୁଆ ନାଚିବେ ଇଏ କରିବେ ଏଇଁତି ଆଉ। ଆଉ ତମ ଆଡେ ଭଲ
ହଁ ଆମ ଆଡେ ହୁଏ ତମ ଆଡେ ଅଷ୍ଟପହରି ହୁଏ?
ହଁ ଆମ ଆଡେ ଅଷ୍ଟପହରି ହୁଏ।
ଓହୋ।
ଅଷ୍ଟପହରି ମାନେ ଏ ଗାଁଟାଙ୍କ ପୁରା ଇଏ ଆଉ। ତିନି ଦିନ ଯାକ ଅଷ୍ଟପହରି ଯେତିକି ଦିନ ହବ ଘରେ କେହି ଖାଇବେନି ଆଉ। କିନ୍ତୁ ଆମ ସାହିରେ ହୁଏନି ସେ ନୂଆସାହିରେ ଗୋଟେ ଜାଗା ଅଛି ସେଠି ହୁଏ ଆଉ। ଆଉ ଏଠି ରୋଷେଇ ହୁଏନି ଘରେ ସମସ୍ତେ ଯାଇକି ଏଇଠି ଖାଆନ୍ତି।
ଓହୋ।
ଆଉ ତମର ହେଠି କେତେ ମନ୍ଦିର କଣ କେମିତି କଣ ମନ୍ଦିର ଅଛି?
ଅଛି ହନୁମାନ ମନ୍ଦିର ଅଛି ଶିବ ମନ୍ଦିର ଅଛି। ଏଠୁ ତାରିଣୀଙ୍କ ମନ୍ଦିର ଗୋଟେ ଅଛି। ଚଣ୍ଡିଙ୍କ ଚଣ୍ଡି ଠାକୁରଙ୍କ ମନ୍ଦିର ଗୋଟେ ଅଛି ଭେରାଇଟି ମନ୍ଦିର ଅଛି ଆଉ।
ଓହୋ। ଆଉ ତମର ମାନେ କଣ ତମର କେତେ କଣ ଗଛ ଫଛ କଣ ନଗେଇଛ କି? ହଁ ଆମର ବି ଅଛି ତ୍ରିନାଥ ମନ୍ଦିର ଚଣ୍ଡିଙ୍କ ମନ୍ଦିର ତାରିଣୀ ଠାକୁରଙ୍କ ମନ୍ଦିର। ଆଉ ଅଛି ରାଧାକୃଷ୍ଣଙ୍କ ମନ୍ଦିର ସେପଟେ ଆଉ ଗ୍ରାମ ଦେବନ୍ତୀଙ୍କ ଗୋଟେ ମନ୍ଦିର ଅଛି।
ହଁ।
ଗ୍ରାମଦେବୀ ଜାଣିଥିବେ ହଁ ଗ୍ରାମଦେବୀଙ୍କ ମନ୍ଦିର ଅଛି। ଇଁତି ଆଉ।
ଅ କଣ କେମିତି ଗଛ ପତ୍ର ଲଗେଇଛ ସବୁ?
ହଁ ଆମର ଅଛି ବେଲଗଛ ଅଛି ଆଉ କଦଳୀ ପିଜୁଳି। ଆଉ ସୁଜିନା ଗଛ ଅଛି ଆଉ ଫୁଲ ଫୁଲ ଗଛ ଭିତରେ ଅଛି ଟଗର। ମନ୍ଦାର ଆଉ କନିଅର ସେ ଯୋଉ ମଲି ଫଲି ଛୋଟ ଟ ଗଛ ଗୁଡ଼ା ହେଇଛି ଆଉ ଗୋଟେ ନେମ୍ବୁ ଗଛ ଥିଲା ଯେ ଆମର ଗୋଟେ ନୂଆ ଘର କଲୁ ତାକୁ ଓପଡ଼ିଆ ପ ଇଲା ଯେ ତାକୁ କଲୁନୁ କଣ ନା ଆଉ ଗଟେ ଯାଗା ରେ ନଗେଇଥିଲୁ ଆଉ ମନ ମନେ ପଇଲାନି ପାଣି ଫାଣି ଦେବା ପାଇଁ ଯେ ସେଇଟା ଶୁଖିଗଲା ଆଉ। ଆଉ।
ଆଉ ପାଣି ଦେଇଥିଲେ ସେ ବଞ୍ଚିଥାନ୍ତା ନା ଆଉ।
ହଁ ସେ ମନେ ନାହିଁ ଆଉ ଖରା ଦିନ ସେତେବେଳକୁ।
ହଁ ଖରାଦିନ ମରିଯାଇଥିବ ଆଉ ଖରାଦିନ ଯେତେ ପାଣି ଦବ।
ହଁ। ସେ ମରିଗଲା ଆଉ ଆଉ ଗୋଟେ ହସ କଥା। ଗୋଟେ ହସ କଥା କହୁଛି ହେଲା ଆମେ ଯେ ପଢୁଥିଲୁ ସ୍କୁଲ ରେ।
ହଁ।
ସ୍କୁଲ ଯେତେବେଳେ ପ ସ୍କୁଲ ଯେତେବେଳେ ପଢିଲୁ ଆମର। ତେଉ ସାର୍ ମାନେ ଏତେ ନଥିଲେ।
ହଁ।
ଆମେ ଚାରି ପାଞ୍ଚ ଜଣ ମିଶିକି ସ୍କୁଲରେ ଯୋଉ ବ୍ୟାଟ୍ ଟ ବଲ୍ ଫୁଟୁବଲ ସବୁ ଆଣିଥିଲୁ ଭାରି। ଆଣିଥିଲୁ ଭାରି କଣ ହେଇଛି ମାନେ ଗୋଟେ ଛୁଆ ଟେ ଆମ ନ କହିଦେଲା।
ହୁଁ।
ଆମ ନାଁ ସବୁ କହେ କହିଲା ଯେ ସିଏ ଆମ ନାଁ ତ କହିଲାନି। କହିଲା ମାନେ ମୋ ସାଙ୍ଗଛୁଆ ଦିଟା ନା କହିଦେଲା ଆଉ ସେ କହିଦେଲା ତାପରେ ତାକୁ। ନେଇ କି ଆମେ ଆଇ ତ ନ ବ୍ୟାଟ୍ ବଲ ଆଉ କିଛିଁ ନାଇ ସବୁ ଭାଙ୍ଗି ଭୁଙ୍ଗା ଦେଇଛୁ। ନେଇକି ସାରଙ୍କୁ ଯୋଡେ ବଲ ଦେଇଦେଲୁ ଆଉ।
ଦେଇଦେଲ।
ହଁ।
ଅ ହ।
ସେ ପିଲାଟି ଅବିକା ମାନେ କଁ କହିଲ ମୋ କଥା ଶୁଣୁଛି ଆଉ।
ସୁଣୁଛି।
ହଁ। ସେଇ ଘର ପାଖରୁ ଆଉ।
ସେ ଟୋ ସେଇ ତମ ଘର କତିରୁ।
ହଁ ଆଉ ତମ କଁ କୁହ।
ଅ ହ। କଣ କହିବା ଧାନ ଫାନ ତମ ତମ୍ ଆଡେ କେମିତି କଁ ଚାଷ ବାସ ହୁଏ ଧାନ।
ଆମର। ଆମ ନିଜର ଚାଷ କରୁନୁ ଏଆ ଭାଗୁଆାରୀ ଅଛି ଯିଏ ଯେମତି ଧାନ ଦଉଛନ୍ତି ଆଉ।
ଅ ହ ସବୁ କଥା ବୁଣୁଛ।
ନାଇଁ ଆମର ଚାଷ କରିନୁ ଭାଗୁଆରୀ ଯାହା ଯେତି କରୁଛନ୍ତି ଧାନ ଦଉଛନ୍ତି ଆଉ।
ଅ ହ ହଉ ଠିକ ଅଛି।
ଯୁଆଡୁ ହେଲେ ଆସୁ ଥାଉ ଆଉ ପଡିଆ ନ ପଇଲେ ହେଲା।
ହଁ।
ଆଉ ତମର କଣ ଚାଷ ଫାସ କରୁଛ।
ଆମର ଧାନ ମୁଗ ବିରି କୋଳଥ ସବୁ।
ସବୁ। ଭଲ ଆଉ। ଆଉ କଁ କୁ ତମେ କୁହ।
ତଳି ଫଳି ରୁଆ ହେଲାଣି ତମର।
ଆମର ହଁ ଏ ବର୍ଷା ଟାଇମ ଯୋଉ ରଜ ଟାଇମରେ ତ ତଳି ଫଳି ହୁଏ ଆଉ। ହ
କାଦ ରଜ ଟାଇମରେ କାଦ କରା ହଏ ତାପରେ ଅବିକା ତଳି ଫଳି ଟିକେ ମାରା ହ ଚାଲିବଣି ଆଉ
ଅ ତମ ଆଡେ ଭୋଜିବା ତ ବାଢିଆ ପ୍ରୋସେସିଂ ଟା କଣ କେମିତି କହିଲୁ
ଆମର ହେଇଠି ମାନେ ନାଇଁ ବେଶୀ କରିଛ ଆଉ ଯଦି ମାନେ ପୂଜା ପର୍ବାଣ ଯଛି ଏଥିରେ ନାହିଁ। ସବୁ କଣ ବସିବେ? ମାନେ ମାନେ ପତର ଖଲି ଆଉ ଫୋଲ ଖଲନି ଏଥିରେ ବାଢା ହବ ସେ ବାଢା ହବ ପା ସେ ଭାତ ଖାଲି ସମସ୍ତେ ମିଶିକି ଖାଇବେ ଆଉ ପଛରେ ମାନେ ଗାଁ ଆସିଥିଲେ କଣଙ୍କୁ ପଛେ ଡାକିବେ ଆଉ
ସେ ଅଛି ଆଗକୁ ଦିନ ଯାହା ଆଉ
ଯାହା ଅଛି ଆଗରୁ ଆଉ।
ହଁ ଆଉ ତମର କେମିତି କଣ?
ହଁ ଆମ ଆଡ଼େ ବି ସେମିତି ଆଉ କଣ?
ତମର କେଇ କଥା ବିି କହୁନ?
ଏ ସେଇ ଭୋଜି ଭାତ ସେଇ ପତର ଖଲିରେ ଖାଆନ୍ତି ଲୋକ।
ଓହୋ।
ଆଉ କଣ ରାଇସ୍ ପାସ୍ ଖଟା ତର
ଓହୋ। ଆଉ ତମର ରାଇସ୍ ପାସ ଖଟା ପ୍ରକାର ଖାଲି ହୁଏ?
ହଁ।
ଆଉ ତମର ମାନେ ରଜକୁ ଅନ୍ୟ ଡ୍ରେସ ଫେସ୍ କରିଥିଲ
ହଁ ରଜୁକୁ ହେଇଥିଲା ନୂଆ ଡ୍ରେସ୍ ଟେ।
ହୁ। ଆଉ ଆମେ ଥରେ ଆମେ ତ ପୁରୀ ଫୁରି ଯ ମାନେ ଯିବା ପ୍ଲାନିଂ ଅଛି ଆଉ ତମେ କଣ ଯାଉ
ଅଛି ହଁ ଅଛି ରଥଯାତ୍ରା ବେଳକୁ ଯିବା।
ରଥ ଯାତ୍ରା କୁ ଯିବ?
ହଁ ଯିବା ଏକାଥରେ ଦି ତିନି ଦିନ ରହିକି ଏକାଥରେ ବାହୁଡ଼ା ବେଳକୁ ଆସିବା ଆଉ।
ଆ ରହିକି ଏକାଥରେ ଆସିବା ଆଉ ଜଗା ଦର୍ଶନ କରିକି ଆଉ।
ହଁ ହଁ।
ପୁରୀ ପୁରୀଇଆ ଚିଲିକାକା ଟେ ବୁଲି ଦେଇକି ଆସିବା ଆଉ। କୋ କାର୍ଡ ଟିକେ ପଳେଇବ କୋଣାକ ଆଡ଼େ ଟିକେ ପଳେଇବ ସଇଆଡେ ବୁଲି ଦେଇକି ଆସିବ। ଓହୋ। ଆଉ କଣ କହିଲ ତମ ସାନ ଭାଇ କଣ କରଛନ୍ତି?
ସେ ପଢୁଛି ଅଷ୍ଟମ।
ଅଷ୍ଟମ ପଢୁଛି ଆଉ ଅଷ୍ଟମ ବହି ଦେଖି ଅଷ୍ଟମ ବହି ଦେଖିଛ ନା ନାହିଁ?
ଏ ସବୁ ଚେଞ୍ଜ ହେଇଯାଇଛି ନାଁ
ହଁ କେଇଟା ଗୀତ କେଇଟା ଇଏ ସବୁ ଭିନ୍ନ, ଭିନ୍ନ ଅଛି ଆଉ।
ହଁ।
ଆଉ
ଆଉ କଣ କୁହ? ସେବି ସେ ଆମ ସାଙ୍ଗେ ଖାଇଥିଲା ଆଉ ମଡିଆ ସେ ବି ସେବି ଆମ ସାଙ୍ଗେ ଖାଇଥିଲା ମୁଢି ଆଉ।
ଓହୋ ମୁଢି ଖାଇଥିଲି। ହଁ ହଉ।
ହଁ